ଏ ହଉ
ହାଲୋ।
ହାଲୋ
ହାଲୋ ହଁ ଶୁଭୁଛି?
ହୁହନ୍ତୁ ଆଜ୍ଞା।
ହଁ କଣ କରୁଛନ୍ତି।
ଏ ବସିଛି ଆଉ।
ଓହୋ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଭଲ ଅଛନ୍ତି ଆଉ ଆପଣ ଭଲ ଅଛନ୍ତି ନା?
ହଁ ହଁ ଭଲ ଅଛି।
ଆଉ ମୁଁ ଶୁଣିଛି ଆପଣଙ୍କ ଆଡେ ରଜ ବହୁତୁ ମହୋତ୍ସବ ରଜ ଉତ୍ସବଟି ବହୁତ ଆନନ୍ଦରେ କଟିଲା। ବୁଝିଲେ ନା?
ହଁ ଆଜ୍ଞା।
ଆଉ କେମିତି କଣ କରୁଥିଲା ଟିକେ କହିବେ କି?
ରଜ ଏତେ ଏପଟେ ସାଇଟିରେ ଭଲ ହୁଏନି। ଏ ରଥଯାତ୍ରା ହୁଏ ହଁ ଏପଟେ ରଥଯାତ୍ରା ହୁଏ।
ଆଜ୍ଞା ସେ କହିପାରିବେ କି?
ହଁ ରଥଯାତ୍ରା ସେମିତି ହୁଏ ଏପଟେ ତ ଯୋଉ ବଳରାମଙ୍କ ମନ୍ଦିର। ହଁ ବଳରାମଙ୍କ ମନ୍ଦିର ମନ୍ଦିରରେ ଯେମିତି ବଳଦେବ ଜିଉ ସେମିତି ହୁଏ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ରଥ ହେଇକି ହୁଏ ଭଲସେ ଆଉ ଆପଣଙ୍କ ଆଡେ ହୁଏ ରଥଯାତ୍ରା?
ଆଜ୍ଞା ଆମ ଆଡେ ବହୁତ୍ ନଅସ ଭଳିଆ ହୁଏ ବହୁତ ମାତ୍ରାରେ ଲୋକ ଯୋଗଦାନ କରନ୍ତି। ପୁରୀ ଜଗନ୍ନାଥ ଠାକୁରଙ୍କୁ ଆଜ୍ଞା ବହୁତ ଲୋକ ଯୋଗଦାନ କରନ୍ତି ଆଉ ସେ ଜଗନ୍ନାଥଙ୍କୁ ଦେଖିବା ପାଇଁ ବହୁତ ଶହ ଶହ ଲୋକମାନେ ଦେଖିବା ପାଇଁ ଧାଡି ଲଗାନ୍ତି ମଧ୍ୟ ରଥ ଟାଣନ୍ତି ବୁଝିଲେ ନା?
ଆଜ୍ଞା ହଁ।
ଆପଣ ଆଡେ ତ ରଥଯାତ୍ରା ଓଡିଶା ପ୍ରସିଦ୍ଧ ଆପଣ ଜାଣିଥିବେ ବି ଶରୀ ବିଶ୍ୱ ପ୍ରସିଦ୍ଧ।
ବିଶ୍ୱ ପ୍ରସି ହଁ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଯାଉଛନ୍ତି ଏଥର ରଥଯାତ୍ରା ଦେଖି?
ହୁଁ ଆଜ୍ଞା।
ଅ ହଁ। ରଥଯାତ୍ରାରେ ତ ପ୍ରବଳ ଭିଡ ଯାହା ବିି ହଉ ସେଇ ଭିଡ ଭିତରେ ଠାକୁ ଠାକୁରଙ୍କୁ ଟିକେ ଭଲସେ ଦର୍ଶନ କରିକି ଦେଖିକି ଆସିଲେ ସେଇଟା ସୌଭାଗ୍ୟ। ଆଉ କୋଉ ରଥଯାତ୍ରା ଦିନ ଯାଉଛନ୍ତି ନା ତାପରେ କେବେ? ସୁନାବେଶ ବାହୁଡା
ଆଜ୍ଞା। ସୁନାବେସ ମୁଁ ଭାବୁଛି ସୁନାବେସ ପାଇଁକି ଯିବି କାହିଁକି ନା ଏଇ ରଥଯାତ୍ରାରେ ତ ବହୁତ ମାତ୍ରାରେ ଲୋକ ଭିଡ ହେଇଥିବେ ବୁଝିଲେ ନା? ଶହ ଶହ ବାହାରୁ ଆସିଛନ୍ତି ଦେଶ ବିଦେଶରୁ ଦେଶ ବିଦେଶରୁ ବହୁତ ଲୋକମାନେ ଆସିକି ଯୋଗ ଦେଇଛନ୍ତି। ଶହ ଶହ ହଜାର ହଜାର କୋଟି କୋଟି ଲୋକ ଏଇନା ତ ଯାଇହବନି। ସୁନାବେସ ବେଳକୁ କଣ ହବ କି ଲୋକ କିଛି କମି ଯାଇଥିବେ ବୁଝିଲେ ନା? ଯାହା ଫଳରେ ଦର୍ଶନ ଦର୍ଶନଟି ଆରାମସେ ଦି ହବ ବୁଝିଲେ ନା ମୁଁ ସେଥିପାଇଁ ଭାବୁଚି ସୁନାବେସ ବୋଳୁକୁ ଯିବି।
ହଁ ସୁନାବେଶରେ ଟିକେ ଖୋଲା ଖୋଲି ଠାକୁରଙ୍କୁ ଟିକେ ଦର୍ଶନ କରିପାରିବ ହଁ।
ଆଜ୍ଞା।
ହଁ ନହେଲେ ମୁଁ କୁହନ୍ତି ତ ଠାକୁର ଆଡପ ମଣ୍ଡପରେ ଥିଲେ ମାଉସୀ ମା ମନ୍ଦିରରେ। ଆଡ଼ପ ମଣ୍ଡପରେ ଥିଲାବେଳେ ଠାକୁରଙ୍କୁ ଟିକେ ଦର୍ଶନ କଲେ ଭଲ।
ହୁଁ। ଆଉ ଆପଣତ ଜାଣିଥିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର। ସବୁଠାରୁ ଭଲ ଖାଦ୍ୟ ହେଲା ରସଗୋଲା। ରସଗୋଲା ଆମର ରସଗୋଲା ଆମର କେଉଠି ବନିଥାଏ ଆପଣ ଜାଣିଥିବେ କେମିତି ବନା ହେଇଥାଏ।
ହଁ ହଁ ଜାଣିଚି ଆଉ ମୋ ଘରେ ବି ମୁଁ ବନେଇଚି ବି ରସଗୋଲା ଥରେ।
ଆଜ୍ଞା।
ହଁ। ଆପଣଙ୍କ ଆଡେ କଣ ଭଲ ମିଳେ ଏଇ ମିଠା ଆଇଟମ୍ ଓପୋରେ।
ଆମ ଆଡେ ବୋହୁତ ଭଲ ଲାଗେ ଆମର ପିଡା କାହିଁକିନା ଆମର ଏଠି ପେଡା ପ୍ରସିଦ୍ଧ ବୁଝିଲେ ନା।
ଅହଁ।
ଆପଣଙ୍କ ଆଡ଼େ କଣ ପ୍ରସିଦ୍ଧ ସେପଟେ।
ଆମ ଆଡ଼େ ବରା
ଆଜ୍ଞା ଆମର ଏଠି ଚଣ୍ଡିଖୋଲ ନା ଆମର ଏଠି ପେଡା ପ୍ରସିଦ୍ଧ। ପେଡା ବୋହୁତ ମାତ୍ରାରେ ଲୋକ ଭଲ ପାଆନ୍ତି ଖାଇବା ପାଇଁ।
ହଁ ପେଡ଼ାଟା ମତେ ବୋହୁତ ଭଲ ଲାଗେ ହଁ। ଖୁଆପେଡା ନାଇଁ କିି ଖୁଆରେ ହୁଏ ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ଅହଁ ଆପଣଙ୍କ ଘରେ ତ ବନୋଉଥିବେ।
ଆଜ୍ଞା ଆମ ଘରେ ତ ଆମେ ବନେଇନୁ କେବେ ବି। କିନ୍ତୁ ଆମ ପାଖେ ଆମ ଘର ପାଖରେ ମାର୍କେଟ ଟି ଯେହେତୁ ଆମେ ବନୋଉନୁ କାହିଁକି ନା ଆଁ ଘର ପାଖେରେ ମାର୍କେଟ ଆମେ ଯେତୋବୋଳେ ଦରକାର ହେଲା ବି ଆମେ କିଣିନେଇ ଆସୁ। ବୁଝିଲ ନା।
ଅହଁ। ନାଇଁ କିଣିକି ଖାଇବାର ଅଲଗା ଅଛି ଘରେ ବନେଇବାର ତାର ଗୋଟେ ଅଲଗା ମଜା। ଖୁସି ଲାଗେ ଗୋଟେ ଆଉ ଯେ କୌଣସି ଜିନିଷ ମା ମାର୍କେଟରେ ତ ମିଳିଯିବ ସବୁ ଜିନିଷ ତ ଏବେ ମାର୍କେଟ ରେ ମିଳିଯାଉଚି। ହେଲେ ବି ଆଉ ଘରେ ବନେଇକି ଖାଇବାରେ ସେଟା ଗୋଟେ ଅଲଗା ମଜା ଲାଗେ ଆଉ।
କଣ କହିଲେ।
ହାଲୋ।
ହଁ ହାଲୋ।
କୁହନ୍ତୁ ଛେନାପୋଡୋ ଆପଣ ତ ଜାଣିଥିବେ ନା।
ହଁ ହଁ ଓଡିଆ ହେଇକି ଆମେ ଛେନାପୋଡୋ ବିଷୟରେ ଜାଣିବାନି ଏଇଟା ହେଇପାରିବ।
ଶୁବୁନି ଆପଣଙ୍କ ଭଏସ୍ ଟା କ୍ଲିଅର ଆସୁନି। ହାଲୋ। ହାଲୋ।
ହଁ କୁହନ୍ତୁ।
ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ଆପଣ ତ ଜାଣିଥିବେ, ଛେନାପଟି ଆପଣ ଖାଇଥିବେ ମ
ହଁ, ହଁ।
ହ୍ୟାଲୋ।
ହଁ କୁହନ୍ତୁ ଶୁଭୁଚି କୁହନ୍ତୁ।
ଆପଣ ଟିକେ ମଝିରେ ମଝିରେ ହୁଁ, ହାଁ ମାରନ୍ତୁ ବୁଝିଲେ ନା।
ହଁ, ହଁ କହୁଚି ପା ନେଟୱାର୍ ପ୍ରୋବ୍ଲେମ୍ ହଉଚି ବୋଧେ ଆପଣଙ୍କୁ
ଆଜ୍ଞ, ଆଜ୍ଞା, ଆଜ୍ଞା।
ହଁ।
ଯୋଉ ଛେନାପୋଡ ଟି ଆପଣ ଜାଣିଥିବେ କି ନ ଜାଣିଥିବେ ବିଶ୍ଵ ପ୍ରତିଶୋ ହେଇସାଇଲାଣି ବୁଝିଲେ ନା।
ହଁ, ହଁ।
ଛେନାପୋଡ ଟି କେମିତି ବନା ହୁଏ ଆପଣ ଜାଣିଚନ୍ତି କି?
ନାଇଁ ନାଇଁ ଛେନାପୋଡ ଟା ମୁଁ କେବେ ବନେଇନି କି ଘରେ। ଜାଣିନି ସେଟା ଠିକ ରେ।
ଓହୋ।
ଆପଣ ଜାଣିଚନ୍ତି କି?
ମୁଁ ତ ଏତେ ଜାଣିନି। କିନ୍ତୁ
ରୋଷେଇ ଉପରେ ବୋଧେ ଆପଣଙ୍କର ଇଏ ନଲେଜ୍ ଅଛି ବହୁତୁ।
ନାଇଁ, ନାଇଁ, ନାଇଁ ଆମର ଭାଇ ଟିକେ ଶୁଣନ୍ତୁ। ଉଁ, ରୋଷେଇ ଉପରେ ଆମର ଏତେ ନଲେଜ୍ ନାହିଁ କାହିଁକିନା ଆମେ ମେଡ଼ିସିନ୍ ଷ୍ଟୋର୍ ବାଲା ବୁଝିଲେ ନା। ଔଷଧ ଦୋକାନ ବାଲା। ଯା ହେଲଃ ଟିକେ କଥା ହେବା ପାଇଁ ମିଳି ଉଁ, ଖାଦ୍ୟ ଉପରେ ଟିକେ ଇଣ୍ଟରେଷ୍ଟ ଅଛି ଆଉ।
ଓହୋ, ନାଇଁ ମାନେ ଯିଏ ଜାଣିବାକୁ ଟିକେ ଇଣ୍ଟରେଷ୍ଟ ଥାଏ। ଏ ତାଙ୍କର ବି ଟିକେ ନଲେଜ୍ ଥାଏ ନା ମୁଁ ସେଥି ଯୁଗୁରୁ କହିଲି। କରନ୍ତି କୁ- ମାନେ କି ଛି ଲୋକ ଅଛନ୍ତି ବି କରିବାକୁ ଭଲ ପାଆନ୍ତି। ରୋଷେଇ ଟା କରିବାକୁ ଖୁସି ଲାଗେ ତାଙ୍କୁ। କରିବାକୁ ଭଲ ପାଆନ୍ତି। କିଛି ଯେ କୌଣସି ଗୋଟେ ଗୋଟେ ଆଇଟମ।
ଆଜ୍ଞା। ଆଉ ଆପଣ ଜାଣିଥିବେ କି ନାଇଁ ଜାଣିଥିବେ ଯୋଉ ଆପଣଙ୍କ ଯୋଉ କାକରା ପିଠା ବାହାରି ସେଟା ଆପଣ କରିଥିବେ କିମ୍ବା ଖାଇଥିବେ। ବୁଝିଲେ ନା। ଆପଣ ଆପଣ ତ ବନେଇ ଜାଣିଥିବେ ମୁଁ ଜାଣିଚି। କାହିଁକି ନା ଓଡ଼ିଆ ଘର ଯେହେତୁ ଆପଣ ବନେଇ ଜାଣିଥିବେ।
ହଁ ନାଇଁ ମୁଁ କେବେ ବନେଇନି, କିନ୍ତୁ ଜାଣିଚି କେମିତି ହୁଏ।
ଉଁ, କହିପାରିବେ ଟିକେ, ମୁଁ ଜାଣିବା ପାଇଁ ଚାହୁଁଛି?
ଫା କାକରା ପିଠା ସୁଜି ଅଁ, ସୁଜିରେ ତ ହୁଏ। ମୋ ଶାଶୁ ଶୁ କରନ୍ତି ମୁଁ ଦେଖିଚି, ଆ, ସୁଜି କି ହୁଁ, ଜ ତିକି କଞ୍ଚା ସୁଜିକି କିଏ କିଏ ବି ଟିକେ ଭାଜି ଦିଅନ୍ତି ସୁଜି ଟାକୁ। ଅଁ, ଭାଜିକି ତାକୁ ପାଣିରେ ଲୁଣ ଚିନି ଏଁ, ଉଁ, କଣ ତେଜ ପତ୍ର ଏମତି ପାନ ମଧୁରୀ ଏମତି ଦେଇକି ତାକୁ ଉଁ, ସୁ ଜି ଦେଇକି ତାକୁ ଜନ୍ତି ଦିଅନ୍ତି। ଜନ୍ତି ଦେଇକି ତାପରେ ତାକୁ ଥଣ୍ଡା ହେଇ ସାରିଲା ପରେ ଏଁ, ମ- ଗ-ଗୋଲ କି ଗଢିକି ଭିତରେ ନଡିଆ ପୁର କରିଥିବ ନଡ଼ିଆ ପୁର କରିକି, ତାକୁ ଛାଣିବ ରିଫାଇନ ତେଲରେ ଆଉ।
ଆଜ୍ଞା।
ଆଉ ଆପଣ ଆପଣଙ୍କ କାମ ଥିବ ବୋଧେ ମୁଁ ଜାଣିପାରୁଛି? ମୁଁ ସେମିତେ କିଛି ଜାଣିନି
ହଁ।
ମୁଁ ଏବେ ଆଜ୍ଞା ଭାତ ଟା ଜାଣିଛି ବୁଝିଲେ
ଓ କେତେ ବଢିଆ ଜିନିଷଟେ ଯାହା ହଉ ସେଇଟା ବିନା ତ ସବୁ ଅଧୁରା ହା ହା
ଆଜ୍ଞା ଆଜ୍ଞା ଆଜ୍ଞା
ମେନ୍ ଜିନିଷ ଟା ଜାଣିଛନ୍ତି ଆଉ କଣ।
ଆଜ୍ଞା ଆଜ୍ଞା
ଓହୋ ଆଉ କିଛ
ହଁ ଆ ଆଉ କିଛି ସେମିତି ଜାଣିନି କାହିଁକିନା ମୁଁ ଶିଖିନି ଶିଖ କ୍ଷୀରି ଯଦି ଆମ୍ପ ଆପଣଙ୍କୁ ଆଗକୁ ମୁଁ କହିବି ବୁଝିପାଇଲେ?
ଅ ଭାତ ଚାହା ଟା ତ ଜାଣିଥିବେ ନା ନିହାତି ଚାହା କଫି?
ନା ସେମିତି ମୁଁ କିଛି ଜାଣିନି ଥରେ ବନେଇଥିଲି ହୁଁ କ ହେଲା କି ହୁଁ ଅଧିକ ମାତ୍ରାରେ ଚା ପଡିଗଲା ଯାହା ଫଳରେ ପିଲା ବେଳକୁ ପାଟି ଟା ବହୁତ ଇଏ ଲାଗିଲା ବୁଝିଲେ ନା?
ପିତା ଲାଗିଥିବ?
ଆଜ୍ଞା ଆଜ୍ଞା ହା।
ହଁ ହୋ।
ଆଉ ମୁଁ ଜାଣିପାରୁଛି କାମ ଆଜ୍ଞା?
ମୁଁ କହିଲି ଆଟଲିଷ୍ଟ ଚାହା କି ଚାହାଟା ଆଉ କଫିଟା ଜାଣିବା କଥା। ସମସ୍ତେ ହେରା ବହୁତ କାମରେ ଆସିବ।
ଆଜ୍ଞା ଆପଣଙ୍କ ସ୍ ସମୟ ହେଇଗଲାଣି ବୋଧେ କୁଆଡ ଯିବେ ବୋଲି କରଥିଲେ? ଆ ହଉ ଆଜ୍ଞା ରଖନ୍ତୁ।
ଆଜ୍ଞା।